ହ୍ୟାଲୋ।
ହଁ
ହଁ
କଣ କରୁଥିଲୁ ମୁଁ କହିଲି କଣ କରୁ ଥିଲା
ଏଇଠି ବସିଛୁ ଆଉ।
ଅଁ ହ ମୁଁ ରୋଷେଇ କରୁଚି। ରୋଷେଇ କରୁଚି ରୋଷେଇ ରାତି ଖାଇବୁ ଆଉ। ଆଉ ବର୍ଷା ହଉଛି କି ସିଆଡ଼େ ତମର?
ମୁଁ କହିନି ନେଟୱାର୍କ ପାଇବନି ବାହାରକୁ ପଳେଇ ଆସ ଟିକେ।
ହଁ ହଁ
ହଁ। ଆଉ ହଁ ହଁ। ହ୍ୟାଲୋ
ଆ ହଁ
ତମକୁ ତମକୁ ଶୁଭୁ ନାଇଁ କି
ଆଜା
ହଁ ଶୁବୁନ କୁହ
ଓକିଲୋ ଯାହା ଟୁଙ୍ଗି ଭିତରେ କୋଉ ଗୁଡ଼ିଆ ହ୍ୟାଲୋ
ହଁ
ସୁଭିଲା ନା
ହଁ ହଁ ଶୁଭୁଛି
ହଁ ଆଉ କପଡା ନାହିଁ
କଣ କରୁଛ କଣ
ଫୋନ୍ ଟା ଖରାପ ହେଲେ ଫୋନ୍ ଟା ଆଣିକି ଦେଇ ଦଉନ ଏଇ ରୋଷେଇ କରୁଥିଲି
କଣ ରୋଷେଇ କରୁଛ ସେ ବସିଥିବ କଣ କି କଣ ରୋଷେଇ କରୁଛ
କୁଆଡେ ଯାଉଛିକି ଏଇ ପୋଟଳ ଭଜା ଦିନରେ ଥିଲା ତରକାରୀ ଡାଲମା ଆଉ ହଉଛି ରୁଟି
ହୁଁ
ହୁଁ
ଆଉ ସରିଗଲା ନା ରୋଷେଇ
ହଁ ସରିଲାଣି ଖାଲି ରୁଟି କରିବି
ଆ ହୋ ଆଜି ତ ଗୁରୁବାର ସମସ୍ତେ ରୁଟି ଖାଇବେ ଆଉ
ହଁ
ହୁଁ ତମ ପୁଅ କଣ କରୁଛି? ହ୍ୟାଲୋ
ହଁ ମୋ ଝିଅ ମୋ ଝି ମୋ ଝିଅ ଝିଅ
ଓହୋ ଝିଅ ହଁ କଣ କରୁଛି?
ପୁୁରୀ କି ଚାରି ଚାଲିଛି ସିଏ ଖେଳୁଛି ଚଗଲା ହଉଛି କଣ କରିବ ଖାଲି ତ ଚଗଲା ହେଲା କଣ କରିବ? ହଁ ଆଉ କଣ ତମ ରୋଷେଇ?
ପାଠ ପଢିବାକୁ ଗଲାନି ନା?
ନା ଯାଇନି ଯାଇନହି ଘରେ ଟିକେ ଟିକେ ପଢୁଛି ହଁ ଅଙ୍ଗନବାଡି ଯାଉଛି ଏ ତିନି ପୁରୀ ଚାରିଟା ଚାରି ବର୍ଷ ଚାଲୁ ଛାଡ଼ିି ଯଦି
ହଁ ଯୋଉ ସ୍କୁଲ ନା ଛାଡଦ ହୁଁ